ହାଲୋ। ହଁ କୁହନ୍ତୁ।
ହାଲୋ।
ହାଲୋ ହାଲୋ ହଁ ଶୁଭୁଚି।
ହାଲୋ।
ହଁ ମୋତେ ଶୁଭୁଚି ବା।
ସାଉଣ୍ଟ ନାହିଁ।
ସାଉଣ୍ଡ ରୁହ ରୁହ ରୁହ ରୁହ ଟିକିଏ
ତମର ସାଉଟ ନାହିଁ?
ହାଲୋ।
ହଁ ହାଲୋ। କଣ କରୁଚ? ହାଲୋ। ହଁ ଶୁଭିଲା।
ହଁ କୁହ।
କଣ କରୁଚ।
ଏଇ ବସିଥିଲି।
ଆଉ କଣ ଖାଇଲ।
ଡାଲି ଭାତ ଭଜା ଆଉ କଣ ଖାଇବି ଆଉ ଆପଣ କଣ ଖାଇଲେ।
ଡାଲ ତରକାରୀ ଅରୁଆ।
ଆଜି ଅରୁଆ ରାନ୍ଧିଥିଲେ।
ହୁଁ।
ଆଚ୍ଛା। ଆଉ ପିଲାମାନେ ସବୁ ଖାଇଦେଲେ।
ହଁ ସମସ୍ତେ ଖାଇସାରିକି ବସଚନ୍ତି।
ଓହୋ। ଏଟା ମୋର ତ ଆହୁରି ସିଟ ହେଇନି କିଛି।
ସେ ହେଇଯିବ।
ଉଁ ହୁଁ।
ଆଉ କୁଆଡ଼େ ଯାଇନ ବୁଲି?
ନା କୁଆଡେ ଯାଇନି।
ଆଉ କଣ ଖବର?
ଖବର ସବୁ ଭଲ ଅଛି। ସିଆଡ଼େ ଆଉ ବର୍ଷା ପତ୍ର ହେଇନି?
ନା ୟାଡେ ବର୍ଷା ଫର୍ଷା ହେଇନେଇଁ।
ଉଁ ହୁଁ।
ହୁଁ। ଆଉ କୁହ?
ହଁ।
ଏବେ କୋଉଠି? ମୁଁ କହିଲି ଏବେ କୌଉଠି?
ଏବେ ମୁଁ ବ୍ୟାଂଲୋରରେ। ଘରକୁ ଯାଇନି ଯିବି।
ଓହୋ।
ସେ ଗୋଟେ ଓ ଟି ପି ପଠେଇବେ କାଇଁ ପଠେଇ ନାହା ନ୍ତି। ଉଁ ସେଇଟା ପଠେଇଲେ ଫିଟ ହବ।
ହୁଁ।
ଏଇଟା କେତେ ସମୟ ଚାଲିବ କି?
ଏଇଟା ବାର ସେ ନିଜେ ନିଜେ କାଟି କଟିଯିବ ଆଉ।
ଆଛା।
ହୁଁ।
ଆଉ କେହିଁ ଭୋଉଣି ଫୋଉଣୀ ଫୋନ କରନାହାନ୍ତି?
ଉଁ ହଁ ମଝିଆଣି କରିଥିଲା।
ଉଁ ହୁଁ।
ହୁଁ। ସେ ମାର୍କେଟ ଯିବ ତ କହୁଥିଲା।
ସପିଂ କରିବାକୁ।
ହୁଁ ସପିଙ୍ଗ୍ କରିଆ ପାଇଁ।
ପିଲା ସବୁ କଣ ପାଠ ଫାଠ ପଢ଼ୁଛନ୍ତି ନା କଣ?
ହଁ ସମସ୍ତେ ପାଠ ପଢୁଛନ୍ତି।
କେଇଟା ଝିଅ, କେଇଟା ପୁଅ?
ଦିଟା ଝିଅ, ଗୋଟେ ପୁଅ।
ଆଚ୍ଛା। ବାପା ବୋଉ
ସମସ୍ତେ ଅଛନ୍ତି।
ହୁଁ ହୁଁ।
ଆଉ ଘରକୁ ଆସିବ ନେଇ
କହିଲ
ମୁଁ କହିଲି ଘରକୁ ଆସିବା ନେଇଁ।
ଘରକୁ ଯିବି ମାସ ଦି ମାସ ଅଛି। ହୁଁ ହୁଁ। ଏଥିରେ କୌଣସି ସାର୍ ଫାର୍ ଫୋନ କରି
ନା ନା।
ନିଜକୁ ନିଜେ କଥା ହବ।
ହଁ।
ହୁଁ ଆଛା। ଭଲ ଆପସ ଅଛି। ନୂଆ ନୂଆ ଲୋକ ସହିତ ବନ୍ଧୁତା କରିବ। ହୁଁ -ହୁଁ।
ଏବେ କଣ କରୁଛ?
ଏବେ ବସିଛି ଆଜି ଟିକେ ହୋଟେଲ ଫୋଟେଲ ବନ୍ଦ ଅଛି ଉ ହୁଁ।
ଆଉ ସମସ୍ତେ କଣ କରୁଛନ୍ତି?
ବୁଲାବୁଲି କରୁଛନ୍ତି ଆଉ। ରାତିରେ ରୁଟି ଖାଉଛ?
ହଁ ରାତିରେ ରୁଟି।
ଓ ହୋ।
ଝିଅ ମାନେ ପଢିକି ଉଠିଲେ ଖାଇବେ ଆଉ। ଏବେ ଖୋଳାଖୋଳି କରୁଛନ୍ତି।
ଆଉ ସାତଟା ଆଠଟା ରୁ ଖାଇ ପିଇକି ଶୋଇଯାଉଥିବ।
ନଅଟା।
ହୁଁ ହୁଁ। ଆଛା।
ରାତିରେ କଣ ଖାଇବା?
ହୋଟେଲ ଲାଇନ ରେ ଅଛୁ କଣ ଖାଇବୁ।
ଆଉ ସପିଂ ପପିଂ କିଛି କରିନା?
ସପିଂ କିଛି କରିନି। ଆହୁରି ମାସେ ଦି ମାସ ଅଛି ଏତେ କାହିଁ କରିବି। ଟାଇମ ପାଖେଇ ଆସିଲେ ଦେଖିବା ଗୋଟେ ଦିନରେ କରିଦବା। ଶାଶୁ ଘରେ କି ବାପା ଘରେ?
ବାପ ଘରେ।
କାହିଁ ଶାଶୁ ଘରକୁ ଯାଉନ କି?
ନା।
କହିଁ କିି?
ସେମିତି ଯାଉଛୁ ଆସ୍ ପଳେଇ ଆସୁଛୁ ଆଉ।
ଆଚ୍ଛା ସ୍ୱାମୀ କୋଉଠି ପଦାରେ ରହୁଛନ୍ତି?
ହଁ ବାଙ୍ଗଲୋରରେ।
ଆଚ୍ଛା କଣ କରୁଛନ୍ତି କି?
କଣ ହେଲା?
ବା ସ୍ଵାମୀ କଣ କରୁଛନ୍ତି?
ହୋଟେଲରେ।
ଆଚ୍ଛା ହୋଟେଲ ରେ ଜବ କରୁଛନ୍ତି? ଓୁ ହୁ। ହଉ ଆଡ୍ରେସ ଦବ ମୁଁ ଯିବି ତାଙ୍କ ପାଖକୁ।
ଆଚ୍ଛା।
ମୁଁ ବି ତ ବାଙ୍ଗାଲୋରରେ ଅଛି, କୋଉ ଜାଗାରେ ଅଛନ୍ତି ଦେଖେ
ହଁ ଦେଇଦେମି ଯିବ ଆଉ, କହିଦେମି ଆଉ
ହୁଁ ହୁଁ
ରାତିରେ କଣ ଖାଇବ?
ଏ ଭାତ ଫାତ ରୁଟି ଯାହା ମିଳିବ ଖାଇଦବ। ସେଥିରେ ମୋ ନାଁ ଫିଟ୍ ହେଇଛି ନାଁ ଓଡ଼ିଆ ରେ ଇଂଲିସ୍ ରେ
ଇଂଲିଶ୍ ରେ।
ଓଡ଼ିଆ ତ ଅପସନ୍ ଆସିଲାନି।
ହଁ ତାର ଅଛି ଅପସନ୍।
ଆ ମୁଁ ମୁଁ ତ କି ଟକୁ ଦେଖିଲି କାହିଁ ନା ଆସିଲାନି ଇଂଲିଶ୍ ରେ ହବକି ନ କିଏ ଜାଣେ?
ଆଉ ସବୁ ଭଲ?
ହଁ ସବୁ ଭଲ ଚାଲିଛି।
ବୋଇଲେ ଆଉ ସବୁ ଭଲ?
ହଁ ସବୁ ଠିକ୍ ଠାକ୍ ଅଛି। ହ ଓ ହୋ।
ଆଉ କଣ କିଣାକିଣି କରିବ?
ଏ ପିଲାଙ୍କ ପାଇଁ ବିସ୍କୁଟ୍, ଫିସ୍କୁଟ୍ ଏଇ ସବୁ ନେଇ କି ଯିବି ଆଉ କଣ କିଣିବି। ସେଆଡେ ବି ତ ସେଇ ରେଟ୍ ଇଆଡେ ସେଇ ରେଟ୍ ଖାଲି ବୋହିକି ନେଇକି ଯିବା କଥା।
ଆଉ ଲୁଗା ଫୁଗା ଡ୍ରେସ୍, ଫ୍ରେସ୍ କିଣି ବା ନାହିଁ।
ନା ଆମର ମାର୍କେଟିଂ ସେ ଇଆଡେ ହବ ଇଆଡେ ନୁହ ମତେ କିଣା କିଣି ଆସେନା ଘରେ ଯାଇକି ତାଙ୍କର କିଣିବା
ସେଠି ତ ଭଲ ଭଲ ମିଳୁଛି
ଭଲ ମିଳୁଛି ମତେ କିଣାକୁଣି ଆସିନି ପା ମୁଁ ସେଇଥିପାଇଁ କିଣେନା।
ଆଛା
ମୁଁ କାଟି ପାରେନା ଦଶ ଏଗାର ମିନିଟ୍ ହେଲାଣି କାଇଁ କଟୁନି
ସେ ଏବେ କଟିଯିବ
ହୁ ହୁ ହୁଁ ହୁଁ
ଖବର୍
ସିଆଡେ ଆଉ ବର୍ଷା ଫର୍ଷା ହଉନି
ବର୍ଷା ଫର୍ଷା ହଉନାହିଁ। ଗରମ ଟିକେ ଟିକେ ହାଲକା ହୁଁ ଶ୍ରାବଣ ମାସ ହେଲାଣି
ହୁଁ ଇଆଡେ ଶ୍ରାବଣ ମାସ ପଶିବ ଯାଇକି ଅଗଷ୍ଟ ମାସରେ।
ନା ଏଇଆଡେ ହେଇଗଲାଣି